ହଁ କ ଏବେ ଶୁଭିଲା।
ଆଜ୍ଞା।
ହୁଁ ଆଉ। ମୁଁ ଏବେ ଠୁ ଗାଧେଇ କିନା ଆସିିଲି ଆଉ ଟିକେ ପରେ ଖାଇବି ଆଉ ତମେ କଁ କରିଥିଲ।
ନାଇଁ ମୁଁ ଏଇ ଅଛି ଡ୍ୟୁଟି ରେ ଅଛି।
ଆଚ୍ଛା ଏବେ ଏଇନା କୋଉଠି ଅଛ କୋଉଠି କାମ ହଉଛି।
ମୁଁ ଏବେ ଭୁବନେଶ୍ଵରରେ ରହୁଛି।
ଆଚ୍ଛା ଆଚ୍ଛା ଆଉ ସେଠି କଣ କି କି କି କାମ କୋଉ କୋଉ ପ୍ରକାର କାମ।
ଗୋଟେ ବିଜ୍ଞାନ ପ୍ରୟୋଗଶାଳାରେ ଅଛି ସେଇଠି ଆମର ଖା ଦ୍ୟ ଜଳ ମାଟି ଏସବୁ ପରୀକ୍ଷା କରାଯାଉଛି।
ଖାଦ୍ୟ ପରୀକ୍ଷା କରାଯାଉଚି ମାନେ କୋଉ ପ୍ରକାର ଖାଦ୍ୟ ଯେମିତି କିି ମାନେ
ସବୁ ଆସୁଛି ଯେମିତି ରନ୍ଧା ଖାଦ୍ୟ ସବୁ କଣ ତୁର ଅଲଗା କୌଣସି ଡାକ୍ତରଖାନା ହଉ ବା କୌଣସି କି ହୋଟେଲ ହଉ ଏସବୁ ଜାଗାରୁ ଖାଇବା ଆସୁଛି। ଯାହାକୁ କି ଆମେ ପରୀକ୍ଷା କରିକି ତାର କଣ ରହୁଚି ସେଥିରେ ଜୀବାଣୁ ଭୂତାଣୁ କଣ ଅଛି ସେ ସବୁ ଦେଖିକି ପରୀକ୍ଷା କରିକି ଦଉଛୁ।
ଗୋଟେ ସରକାର ତାଙ୍କୁ କହୁଚନ୍ତି ତମେ ଯେକୌଣସି ଜିନିଷ ବିକିବା ପୂର୍ବରୁ ନେଇକି ପରୀକ୍ଷା କରିବାକୁ ବାଧ୍ୟ। ତ ଦେଉ ସେମାନେ ନେଇ ଅଛା।
ପରୀକ୍ଷା କରଉଚନ୍ତି। ତାର ରିପୋର୍ଟ ମଧ୍ୟ ଦେଖଉଚନ୍ତି ସରକାରଙ୍କ ତରଫରୁ ଯୋଉ ଆମର ହଁ। କରାଯାଉଚି ତଦନ୍ତ କରାଯାଉଚି ସେଥିରେ ନେଇକି ସେମାନଙ୍କର ରିପୋର୍ଟ ଦେଖେଇକି ଯଦି ମିଳୁଚି ତାଙ୍କୁ
ଆଚ୍ଛା ଜଣେ ତ ସାଧାରଣ ଲୋକ ତା ଯଦି ଜଣେ ସାଧାରଣ ଲୋକ ନିଜର ଘରରେ ରନ୍ଧା ହୋଇଥିବା ଖାଦ୍ୟକୁ ନେଇ ପରୀକ୍ଷା କରିବାକୁ ଯିବ ତାକୁ
ଆଜ୍ଞା।
ମୂଲ୍ୟ କେତେ ପରୀକ୍ଷା କରିବାର ମୂଲ୍ୟ କେତେ କଣ ପଡିବ ଆଉ କେତେ ଦିନ ମଧ୍ୟରେ କିଏ ରିପୋର୍ଟଟି ପାଇପାରିବ।
ଆମର ବିଭିନ୍ନ ପ୍ରକାର ପରୀକ୍ଷା ରହୁଚି। ଆପଣ ଯୋଉ ପରୀକ୍ଷା କରିବାକୁ ଚାହିଁବେ ଆମକୁ ସେଇଟା କହିଲେ ଯେମିତି କିି ଆମର ଜଳର ପରୀକ୍ଷା ମୁଁ ଆମ ମୋ ଘରର ଜଳକୁ ପରୀକ୍ଷା କରିବା ପାଇଁ ଆଣିଥିଲି। ତ ସେଇଟା ମୁଁ ଆଣିକି ନିଜ ଇଏରେ କରିପାରିଲି ବାକି ଆମର ରହୁଚି ଯୋଉ ଗୁଣଟା ଆପଣ ଦେଖିବା ପାଇଁ ଚାହୁଁଥିବେ ଯେମିତି ପାଣିରେ ଆଇରନର ଏଇଟା ଅଛି କି ନାହିଁ। କିମ୍ବା ଅଲଗା କିଛି ଆପଣ ଯେମିତି ଫସ୍ଫରସର ପରିମାଣ କେତେ ଅଛି ଆଇରନ ର ପରିମାଣ କେତେ ତ ଏସବୁ ଜାଣିବା ପାଇଁ ଯୋଉ ପରିମାଣ ଆପଣ ଜାଣିବା ପାଇଁ ଚାହୁଁଥିବେ ଯୋଉଟା କହିବେ ସେଇ ହିସାବରେ ଅଲ ଭିନ୍ନ ଭିନ୍ନ ରହୁଚି ମୂଲ୍ୟ ତାର ରହୁଚି ଆଉ।
ଆଛା ଆଛା ଆମକୁ ରିପୋର୍ଟଟି କେତ କେତେ ସମୟ ମଧ୍ୟରେ ଆମେ ନେଇପାରିବୁ?
ଆପଣଙ୍କର ଯଦି ରହିବ ମାନେ ଆପଣ ଯଦି ପିଇବା ପାଣି ଆଣୁଚନ୍ତି ଦି ଦିନ ଭିତରେ ରିପ୍ ରିପୋର୍ଟ ପାଇଯିବେ। ଆଉ ଯଦି ଆପ ଣଙ୍କର ଯେମିତି ଲୋକମାନେ ଉ କୌଣସି ଯୋଉ ନଦୀ ଝରଣା ଜଳ ଏସବୁ କୂଅ ଯେ ପାଣି ଏସବୁ ଆଣୁଚନ୍ତି ତାହେଲେ ସିଏ ଟିକେ ଚାରି ପାଞ୍ଚ ଦିନ ସମୟ ଲାଗିବ।
ଆଚ୍ଛା।
ଆଜ୍ଞା ଆଉ ତା ସହିତ ଖାଇବାର ରହୁଚି ଅଲଗା ଅଲଗା ରହୁଚି ଯଦି ଆମେ ଖାଇବାରେ ଯଉଗୁଡ଼ା କୋଲିଫନ୍ ଭୂତାଣୁ ଯୋଉଟା ଅଛି ସେଇଟା ଯଦି ଦେଖ ଦେଖିବା ପାଇଁ ଚାହିଁବା କିମ୍ବା ଇଷ୍ଟ ବ୍ୟାକ୍ ଉଁ ଭୂତାଣୁ ଅଛି କିି ନାଇ ଦେଖିବା ପାଇଁ ଚାହିଁବା ସେସବୁ ଟିକେ ପାଞ୍ଚ ଦିନ ଛଅ ଦିନ ଏମିତି ସମୟ ଲାଗିବ।
ଆଚ୍ଛା ଆମ ଏଆ ଜିନିଷ ବିଷୟରେ ବୁଝିବାକୁ ଚାହୁଚି ଯେକୌଣସି ଆମ ଯୋ ଖାଦ୍ୟ ଗାଧୁଆ ଏ ରାତି ସୁଦ୍ଧା ଯେଉଡେ ଆମ ଅ ଓଡିଆରେ କୁହନ୍ତି ଗନ୍ଧିଆ ହେଇଗଲା ସେଇଟା କଣ ପାଇଁ ତା ଦେହରେ ଏମିତି କଣ ପରିବର୍ତ୍ତନ ଆସିଯେ ସେଇଟା ଗନ୍ଧିଆ ହେଇଯାଏ?
ସେଥିରେ ଯୋଉ ବୀଜାଣୁ ଭୂତାଣୁ ଜୋଉଟା ସେମାନେ ଥାଆନ୍ତି ତାଙ୍କର ଉଁ ମାନେ ଆମେ ଯୋଉଟା ରନ୍ଧା ଖାଦ୍ୟ ଯୋଉଟା ତିଆରି କଲେ ସାଙ୍ଗେ ସାଙ୍ଗ ସେଥିରେ ସେ ବିଜାଣୁ ମୁକ୍ତ ଥାଏ। କିନ୍ତୁ ଆମେ କିଛି ସମୟ ରଖିଲା ପରେ ସେଟା ବାୟ ର ସଂସ୍ପର୍ଶରେ ଆସି ଟିକେ ସେଥିରେ କିଛି ପରିବର୍ତ୍ତନ ହୁଏ ଯାହା ଦ୍ଵାରା କି ଧୀରେ ଧୀରେ ବିଜାଣୁ ମାନଙ୍କର ସେଥିରେ ତାଙ୍କର ଯୋଉ ଗୁଣ ଅଛି ସେମାନେ ସେଥିରେ ବୃଦ୍ଧି କରିକି ଖାଦ୍ୟକୁ ଖରାପ କରିଦିଅନ୍ତି।
ଆଚ୍ଛା ଆଛା ସେଯୋଉ ଏଟା ଏଟି ହେଠୀ
କଣ କହିଲେ?
ସେଇଟା ଆମେ ଅଯ୍ୟାସ ସେଇଟା ଆମ ଖରା ଦିନ ହୁଏ ଶୀତ ଦିନେ ହୁଏ ନାହିଁ। ଆଉପରେ ଯେମିତିକି କେ ଯୁକ୍ତ କାରଣ ରହିଚି।
ଆମେ ଯେମତି କି କଣ କହିବ ସରି ଶୁଭ ଗଲାନିହିଁ
ହ ନା ମୁଁ କହିଲି ଯେ ଏଇଟା ଆମର ପ୍ରାୟତଃ ଖରାଦିନେ ଅଧିକା ଦେଖାଯାଏ ଶୀତ ଦିନେ ବର୍ଷା ଋତୁରେ ପ୍ରାୟତଃ କମ ହୁଏ ଖରାଦିନେ କାହିଁକି ଅଧିକା ଖାଦ୍ୟ ବନ୍ଦିଆ ହେଇଯଏ?
ଖରାଦିନେ ତାପମାତ୍ରା ଟିକେ ଆମର ଅଧିକ ଥାଏ। ଅତ୍ୟଧିକ ଖରା ହୋଉଥାଏ ଯୋଉଥିପାଇଁ କି ଖାଇବା ଟିକେ ଯ ବହୁତ ସମୟ ରୁହେନି ଜଲଦି ଖରାପ ହେଇଯାଏ କିନ୍ତୁ ସେ ଗୀତ ଦିନେ ପରିବେଶ ଟିକେ ଥଣ୍ଡା ଥିବାରୁ ସେ ଖାଇବାକୁ ଆମେ ଟିକେ ଅଧିକ ସମୟ ପର୍ଯ୍ୟନ୍ତ ରଖି ପାରନ୍ତି।
ତା ଦେହରେ ଟିକେ ଭୂତାଣୁ ଟିକେ ଡେ ଡେରିରେ ବୃଦ୍ଧି ହୁଏ।
ହୁଁ ହୁଁ ଆମର ଏଇଠି ଯେମିତି କି ମାନେ ର ରନ୍ଧା ଖାଦ୍ୟ ଯେତେ ପରିମାଣରେ ଉ ପରୀକ୍ଷା କରାଯାଉଚି ତା ସହିତ ଯୋଉ ଗୁଟେ ସବୁ ପ୍ୟାକେଜିଂ ଫୁଡ ଆସୁଛି। ସେଗୁଡା ମଧ୍ୟ ଆମର ପରୀକ୍ଷା କରାଯାଉଛି। ଯେମିତି କି ଯୋଉ ପିଲାମାନେ ଏବେ ବେଶୀ ପସନ୍ଦ କରୁଚନ୍ତି କୁର୍କୁରେ ଆଇସ୍ କ୍ରିମ୍ ଥଣ୍ଡା ଆଉ ଏଇ ଯୋଉ ଖାଉଚନ୍ତି ଛୋଟ ପିଲାମାନୋନେ ବେଶୀ ଯେମିତି ମ୍ୟାଗି ଚାଉମିିନ ଖାଇବାକୁ ପସନ୍ଦ କରୁଚନ୍ତି। ସେଇଗୁଡା ଟିକେ ବେଶୀ ଆମର ଦୂର ଦୂର କମ୍ପାନୀ ମାନଙ୍କରେ ଯୋଉଗୁଡା ସବୁ ତିଆରି କରାଯାଉଛି କାରଖାନା ମାନଙ୍କରେ ସେଇଗୁଡା ଆମର ଯାଇକି ପରୀକ୍ଷା କରାଯାଉଛି।
ଉଁ ହୁଁ। ଆଉ ତମେ ଯୋଉ ଏବେ ସେଠି ଏକା ରହୁଚ ନା ଆଉକିଏ ପିଲା ସାଙ୍ଗେରେ ରହୁଥିଲେ ସ ଅଛନ୍ତୀ ନା ପଳେଇଣି
ନାଇଁ ମୁଁ ଏବେ ରୋହୂଚି ଏକା ରୋହୁଚି ଆଉ ଅଛନ୍ତି ପିଲା ଆମର ସବୁ ସାଥି ମାନେ ଅଛନ୍ତି ସେମାନେ ଅଲଗା ଅଲଗା ଅଛନ୍ତି ଅଲଗା ଜାଗାରେ ମୁଁ ଆଗରୁ ସାଙ୍ଗ ହୋଇ ରହୁଥିଲି ଜଣଙ୍କ ସହିତ ବାକି ଏବେ ଏକା ରୁମ ନେଇକି ନିଜେ ରୋଷେଇ ବାସ କରୁଛି।
ନିଜେ ରୋଷେଇ କରୁଚ?
ଆଜ୍ଞା ଆପଣ ଯଦି ଉଁ ଉଁ ନିଜ ଘରର ପାଣିକୁ ପରୀକ୍ଷା କରିବାକୁ ଚାହୁଁଥିବେ ମତେ ମଧ୍ୟ ଦେଇକି ମୁଁ ପରୀକ୍ଷା କରିପାରିବି କାହିଁକି ନା ଆମର ରୋହୁଚୀ ଯୋଉ ଆମେ ଯୋଉ ଆକ୍ ଲୋକମାନେ ଏବେ କଣ ନିଜ ଘରେ ଆକୁଅଗାର୍ଡ ଲଗେଇକି କିନ୍ତୁ ସେଇ ଆକ୍ୱଗାର୍ଡ ର ପାଣି ମଧ୍ୟ ବିସୁଦ୍ଧ ଆସୁନି।
ହୁଁ ଆଚ୍ଛା ଆଚ୍ଛା ହଉ ମତେ ଭୁବନେଶ୍ଵର ଯିବାର ଯ ଏଇ ଯୋଉ ସପ୍ତାହେ ଭିତରେ ମୁଁ ଆମର ଏଠି ତିନି ପ୍ରକାର ତିନି ପ୍ରକାରିଆ ପାଣି ନେଇକିନା ଯିବି ଯେଉଁଟାକି ଆମେ ତ୍ ବୋରିଂରେ ଯୋଉଟା ଯୋଉଟା ଆମ ନଳକୂପରୁ ପାଣି ବାହାରିଛି ଆଉ ଗୋଟେ ଆମର ପୋଖ ପାଣି ନେଇକିନା ଯିବି ଆଉ ଗୋଟେ ଆସୁଛି ଆମର ଟାଇମ ପାଣି ବୋଲି ଗୋଟେ ଆସିଛି ଆମର ହଉ ଏଇା ଯୋଉ ତଳ ର ଯୋଉ ନଳୀ ଧର ଯୋଉ ସପ୍ଲାଇ ପାଣି ଆସିୁଛି ସେଟାକୁ ନେଇକି ଯିବି ସେ ତିନୋଟି ପରୀକ୍ଷା କରିବା ପାଇଁ ମୁଁ ଯୋଉ ଏଇ ସ ତା ଭିତରେ ଯିବି ମୁଁ ନେଇକି ଯିବି ଆଚ୍ଛା ମୁଁ କୋଉ ସମୟରେ ନେଇକିନା ଗଲେ ଭଲ ହବ?
ଆମର ସମୟ ରହୁଛି ସାଢେ ଦଶଟା ରୁ ସାଢେ ଛଅଟା। ତ ଆପଣ ସେଇ ସମୟ ଭିତରେ ଯେତେବେଳେ ଆସିପାରିବେ ଆସିଲେ ଆମକୁ ଯୋଉ ଦିନ ଆଣ କି ସାମ୍ପଲଟି ଦେବେ ଆମେ ଟିକେ ପାଣି ଟା ଟିକେ ଥଣ୍ଡା ଥିବା ଦରକାର ଆଉ ତାକୁ କୌଣସି ମାନେ ସେଟା ହବନି କଣ୍ଟାମିନେସନ୍ ନହବା ପାଇଁ ଆପଣ ତା କୁ ଭଲ ସଫା ଯୋଉ ପାତ୍ରରେ ଆଣିବେ ଭଲ ସଫା ପାତ୍ରରେ ଆଣିଲେ ଭଲ ହବ? ଆଉ କାଚ ବୋତଲ ରେ ଯଦି ଆଣିବେ ବି ଭଲ ହବ।
ହଉ ହଉ ତାହେଲେ ମୁଁ କାଚ କାଚ ବୋତଲରେ ନେଇଯିବି କେତେବେଳେଆ ସର୍ଵନିମ୍ନ କେତେ ଏମ ଏଲ ର ପାଣି ନେଲେ ହେ ହେ
ସର୍ବନିମ୍ନ ଦୁଇଶହ ମିଲିଲିଟର ହେଲେ ହେଇଯିବ। ଯଦି ଆପଣଙ୍କୁ ସବୁ ପରୀକ୍ଷା କରିବାକୁ ଚାହୁଁଥିବେ ଦୁଇଶହ ମିଲିଲିଟର ହେଲେ ହେଇଯିବ? ଆଉ ଯଦି କେବଳ ଆପଣଙ୍କୁ ଅଳ୍ପ କିଛିଟା ଜିନିଷ ଜାଣିବାର ଥିବ ତାହେଲେ ଶହେ ମିଲିଲିଟର ହେଲେ ଚଳିବ। ଆଉ ତାଠାରୁ ଅଧିକ ହେଲେ ଲୋକମାନେ ଗୋଟେ ଲିଟର ପାଞ୍ଚ ଲିଟର ଏମିତି ଆଣି ମଧ୍ୟ ସମସ୍ତ ପ୍ରକାର ଆଇରନ୍ ଫସଫରସ ଆଇ ସି ପି ସବୁ ପ୍ରକାର ପରୀକ୍ଷା କରୁଛୁ। ଯଦି ଆପଣଙ୍କର ସବୁ କିିଛି ଦେଖିବାର ଥିବ ତାହେଲେ ଅଧିକ ପରିମାଣର ପାଣି ଆଣିବେ ଆଉ
ହଁ ଆଛା ଆଚ୍ଛା ହଉ ମୁଁ ଯଦି ସପ୍ତାହେ ଭିତରେ ଯେବେ ବି ଯାଏ ମୁଁ ତା ପୂର୍ବରୁ ତମକୁ ଫୋନ୍ କରିବି ନେଇକିନା ଯିବେ ଆଉ ତିନୋଟି ଯାରରେ
ଖିଆ ମଧ୍ୟ ହଉଛି।
ଆଛା ଆଛା ମାଟି ପରୀକ୍ଷା ଯଦି ଆଛା ମାଟି ମାଟି ମାଟି ପରୀକ୍ଷା ଆସୁଛି ଆମେ ଯୋଉ ଯେକୌଣସି ଚାଷ କରୁଛୁ ଚାଷ କରିବା ପୂର୍ବରୁ ଆମେ ମାଟି ପରୀକ୍ଷା କରିପାରିବୁ?
ଆଜ୍ଞା ଆଜ୍ଞା ସେଇଥିପାଇଁ ମାନେ ଆମର ମାଟିର ମଧ୍ୟ ଆସୁଛି ସାମ୍ପୂଲ୍ ଆପଣ ଉ ଚାଷ କରିବା ପାଇଁ ବା ଯୋଉ ଘର ଲୋନ ଏ ଯୋଉ ବାଡିରେ ଲୋକମାନେ ଚାଷ କରୁଛନ୍ତି ସେ ବି ମାଟି ଆଣି ପରୀକ୍ଷା କରିପାରିବେ?
ଆଚ୍ଛା ଆଚ୍ଛା ପରୀକ୍ଷା କଲେ ଜାଣିପାରିବେ ଯେ ତା ଦେହରେ କୌଣସି କୋଉ କୋଉ ଜିନିଷର କମ୍ ରହୁଛି।
ହଁ କୋଉ ମାଟି ପାଇଁ କଣ ଉପ ଦରକାର ହବ ବା କଣ ଅଭାବ ରହୁଛି ସେଇଟା ଆପଣଙ୍କର ଜାଣିପାରିବେ?
ଆଚ୍ଛା ଆଚ୍ଛା ମୁଁ ଯେତେ ମାଟିଟି ନେଇକିନା ଯିବି ସେଥି ମୁଁ କଣ ସାବଧାନ ସାବଧାନ ସହିତ ମାନେ କିପରି ଭାବରେ ନେବି
ପ୍ଲାଷ୍ଟିକ ର ଯୋଉ ପଲିଥିନ୍ ବ୍ୟାଗ୍ ଆସୁଛି ଯୋଉଗୁଡା କି ଉପରୁ ଆପଣ କଭର କରିଥିବେ ସେଥିରେ କୌଣସି ଆଉ ବାୟୁ ପ୍ରବେଶ କରିପାରୁନ ବାୟୁ ପ୍ରବାହ ହଉନଥିବ ସେଇ ବ୍ୟାଗ ରେ ଆପଣ ଭରିକି ଆଣିବେ? ତାପରେ ଆମେ ଏଇଠି ଦେଲେ ଆମକୁ ଲାଗିବ ଚାରି ପାଞ୍ଚ ଦିନ ତାକୁ ପରୀକ୍ଷା କରିବା ପାଇଁ। ଆଜ୍ଞା ପରୀକ୍ଷା କରିକି ଆମେ ଆପଣଙ୍କୁ
ଆଉ ମାଟି ମାଟିଠୁ ଓଦା ରହିବ ନା ଶୁଖିଲ ରହିଯିବ?
ନାଇଁ ଟିକେ, କଣ କହିଲେ?
। ଆଉ ମାଟି ଟି ଓଦା ରହିିଥିବ ନା ଶୁଖିଲା ରହିଥିବ ନା ଆଉ କେତେ ଗ୍ରାମର ମାଟି ନେଇକିନା ଗଲେ ହବ? ।
ଆପଣ ପୁରା ଶୁଖିଲା କିମ୍ବା ପୁରା ଓଦା ରଖିବେନି ଟିକେ ମଧ୍ୟମ ଧରଣର ମାଟିିକି ରଖିବେ। ଯୋଉଟା କିି ତାର ମାଟିର ଆର୍ଦ୍ରତା ମଧ୍ୟ ଆମେ ପରୀକ୍ଷା କରୁଛୁ। ତ ମଧ୍ୟମ ଧରଣର ମାଟି ମାଟି ଆଣିଲେ ଭଲ ହବ। ଆଉ ଯଦି ମାଟି ଆଣିବେ ଆପଣ ପାଞ୍ଚଶହ ଗ୍ରାମ ର ମାଟି ଆଣିଲେ ହେଇଯିବ।
ଆଚ୍ଛା ହଉ ଆଚ୍ଛା ଆଚ୍ଛା। ହଉ ଆଛା ହଉ ଆଚ୍ଛା ଯଦି ହବ ମୁଁ କାଲି କିମ୍ବା ପଅର ଦିନ ମୁଁ ଭୁବନେଶ୍ଵର ଯାଉଛି। ସେଟା ମୁଁ ନେଲା ବେଳେ ଆପଣଙ୍କୁ ଫୋନ୍ ସକାଳୁ ଫୋନ୍ କରିଦେବି। ଫୋନ୍ କଲା ପରେ ନେଇ ଦେବି ଆଉ। ହଉ ଠିକ୍ ଅଛି।
ମତେ ଟିକେ କଲ୍ କରି ଜଣେଇ ଦେବେ। ମୁଁ ଆମ ଏଇଠି ଯିଏ ରିସିଭ୍ କରିବେ ତାଙ୍କୁ କହିକି ଆପଣଙ୍କର ପରୀକ୍ଷାଟି କରାଇ ନବୁ।
ହଉ ହଉ ଠିକ ଅଛି।
ଆଜ୍ଞା ଧନ୍ୟବାଦ।
ହଁ ଧନ୍ୟବାଦ।